ହ୍ୟାଲୋ। ହ୍ୟାଲୋ ହଁ କେମିତି ଅଛନ୍ତି? ହ୍ୟାଲୋ, ହଁ ଭଲ ଅଛି। ଆପଣ କେମିତି ଅଛନ୍ତି? ହଁ ମୁଁ ବି ଭଲ ଅଛି। ହଁ ହ୍ୟାଲୋ।
ଆ।
ହଁ ହଁ।
ହଁ ଆଉ କଣ କରୁଛ?
କିଛି ନାହିଁ ଏମିତି ବସିଛି ଆମ୍ବ ଗଛ ତଳେ।
ଆମ୍ବ ଗଛ ତଳେ ବସିଛ। ଓ ହୋ ଏ ଖରା ଦିନ ତ ଆଉ ଆମ୍ବ ବହୁତ ପଡ଼ୁଥିବ ଆଉ।
ହଁ ପରା ଖରାଦିନରେ ପରା ହଁ ହ୍ୟାଲୋ। ହଁ ଆମ୍ବଟା ତ ଦରକାର ଆଉ।
ଓ ହଁ ଏବେ ଖରାକୁ ବହୁତ ଆମ୍ବ ପାଚିଯିବଣି।
ହଁ ପରା।
ଆମ ପାଚିକି ପଡିଲାଣି ନା ନାଇଁ?
ହଁ ପଡିଲାଣି ସବୁ ଆମେ ଆଚାର କରିବାକୁ ନେଲୁଣି କଞ୍ଚା ଆମ୍ବ ଆଉ ପାଚିଲା ଆମ୍ବ ସବୁ ଖାଉଛୁ ଏମିତି। ଏତେ ଆମ୍ବସଡ଼ା କଣ
ଆଛା ଓହୋ ଆମ୍ବ ଖଟା ତିଆରି କଲଣି?
ହଁ କରି ସାରିଲୁଣି। ଆଉ ଆପଣଙ୍କ ପଟେ କେମିତି କଣ?
ହଁ ଆମ ପଟେ ବି ଆମ୍ବ ପାଚିଲାଣି, ପାଚିଲା ଆମ୍ବ ଖାଉଛୁ। ଆଉ ଯେତେବେଳେ କଞ୍ଚା ଆମ୍ବ ଥିଲା କଞ୍ଚା ଆମ୍ବରେ ସବୁ ଆଚାର ତିଆରି କଲୁ। ଆଉ ଆମ୍ବୁଲ ତିଆରି କଲୁ। ଆମ୍ବ ସରା ମଧ୍ୟ ତିଆରି କଲୁ ଚମ୍ପଏତ ତିଆରି କଲୁ। ତମେ ତିଆରି କରିନ?
ହଁ ଆମେ ମଧ୍ୟ କରିଛୁ ଆଚାର କରିବା ପାଇଁ ସବୁ।
ଆଚ୍ଛା କେମିତି ସବୁ ତିଆରିକର ସବୁ ଆଚାର। ଆଚାର ତିଆରି କରିବାର ପ୍ର ପ୍ରଣାଳୀ କିଛି ଜାଣିଛ।
ହଁ ଜାଣିଛି। ଏମିତି କଞ୍ଚାଆମ୍ବକୁ ତୋଳିକି ଆଣିକି ତାର ଚୋପା ଛଡେଇିଲା ପରେ ତାକୁ କାଟି ତାପରେ ଛୋଟ ଛୋଟ କରିକି ଆଉ ତାପରେ ତାକୁ ଖରାରେ ଗୋଟେଦିନ ଦି ଦିନ ଶୁଖେଇ ଦେଲା ପରେ ସୋରିଷ ତେଲ ହଉ ତମେ ତମର ଯୋଉ ତେଲ ଆମରତ ସୋରିଷ ତେଲହିଁ ଯେହିଁ ହୁଏ। ଆଉ ସୋରିଷ ତେଲରେ ସବୁ ମସଲା ସବୁ ମିଶେଇକି ଯେମିତି ଲଙ୍କାଗୁଣ୍ଡ ହଉ ମସଲାଗୁଣ୍ଡ ହଉ କି ଆଚାର ମସଲା ଯାହା ରହିବ। ସେ ସବୁକୁ ମିଶେଇକି ତାହିଁରେ ଆମ୍ବଟାକୁ ପକେଇଲେ ତାକୁ ଦି ଦିନ ପାଇଁ ଖରାରେ ଶୁଖେଇ ଦବ ଲଉଟେଇ ଦଉଥିବ। ବାବାରେତ ହେଇଯିବ ଆଉ ଆମ୍ବଆଚାର ଆଉ।
ଆଉ। ହଁ ବଢିଆ ଆମେ ମଧ୍ୟ ଆମ୍ବଆଚାର କରିଛୁ ତାପରେ ଏବର୍ଷ ଆମେ ବହୁତ ଆମ୍ବୁଲ ତିଆରି କରିଛୁ ଏଇ ଯୋଉ ଯେତେବେଳେ ବୋ ହଁ ମଝିରେ ବର୍ଷାହେଲା ଯୋଉ ହାଲୋ ମଝିରେ ଯୋଉ ବର୍ଷା ହେଲା ହଁ। ହଁ ମଝିରେ ଯୋଉ ବର୍ଷା ହେଲା ଆମ୍ବ ଗୁଡାକ ଝଡିଗଲାତ। ସେ ଆମ୍ବ ଗୁଡାକ ଆଣିକି କଞ୍ଚାଆମ୍ବ। ତାକୁ କାଟିଦେଇକି ଖରାରେ ଶୁଖେଇଦେଲୁ। ସେ କଞ୍ଚା ଆମ୍ବର ଚୋପାଛଡା ହେଇଗଲା ଚୋପାଛଡା ହେଇକି ତାକୁ ଧୋଇକି ଖରାରେ ଶୁଖାହେଇଗଲା ଖରାରେ ଶୁଖେଇଲେ ସିଏ ପୁରା ଶୁଖିଗଲା। ଖରାରେ ଖରାରେ ଯେତେବେଳେ ଶୁଖିଗଲା ତାକୁ ଲଙ୍କା ଆଉ ଲୁଣ ଦେଇକିରି ତାଙ୍କୁ ଆଉ ଥରେ ଖରାରେ ରଖାଯାଇକିରି ଶୁଖିଗଲା ପରେ ଆମ୍ବୁଲ ତିଆରି କରାଗଲା ଆଉ। ତାପରେ ଆମ୍ବସ ଆମ୍ବସରାବି ତିଆରି କରୁଚୁ଼ ଆମେ।
ଆଚ୍ଛା ଆମ୍ବୁଲରୁ ଚାରୁ କରୁନାହାନ୍ତି?
ହଁ ଏଇଟା ଆମ ଆମ୍ବୁଲ ଗୁଡାକ ସବୁ ରଖାଯାଇଥାଏ। ଯେତେବେଳେ ବର୍ଷାଦିନ ଆସିବ ସେତେବେଳେ ସବୁ ଚାରୁ